ହେଲୋ ହ୍ୟାଲୋ
ହ୍ୟାଲୋ ହଁ
ହୁଁ ମ୍ୟାଡ଼ାାମ କଣ କରୁଛନ୍ତି?
ଆ ବସିଛି ତମେ କଣ କରୁଛ?
ମୁଁ ଏଇ ଜଅ ଜଷ୍ଟ ବଜାରରେ ଥିଲି ଏବେ ଘରକୁ ଆସିଲି।
ଖାଇବା ସରିଲାଣି?
ଏବେ ସଇ ହଁ ଏଇ ଯଷ୍ଟ ଖାଇକି ଆସିଲେ। ଖାଇବାରେ ଆଜି ଭଲ ଭାତ ହେଇଥିଲା ଡାଲି ହେଇଥିଲା।
କଣ ଖାଇଚ?
ଭାତ ଗୋଟେ ଡାଲି ହେଇଥିଲା। ଭଜା ଟିକେ ଆଉ ଗୋଟେ ମିକ୍ସଚର ଘାଣ୍ଟ ହେଥିଲାଥିଲା। ଖାଇବା ଏଇ ଜଷ୍ଟ ସଇଲା ଆସିଲି ଏବେ ଆଉ
ବହୁତ ଭଲ ଭଲ ଜିନିଷ ଆଜି ଖାଇଛ। ପୁରା ଓଡିଆ ଖାଇବା।
ଆଉ ଆମେ କଣ କରୁଚ?
ମୁଁ କିଛି ନାହିଁ ଆଜି ଘ ରବିବାରେ ତ ଘରେ ବସିଚ ସେମିତି। ରୋଷେଇ ହଉଚି ଖାଇବା ହେଇନି ସକାଳେ ଖାଲି ଚଳିଖିଆ ଖାଇବା ହେଇଥିଲା। ତାପରେ ଖରା ବଳେ ଖାଇବା ହେଇନି ଆଉ ଟିକେ ପରେ ହବ ଆଉ। ବାପା ବାହାରେ ଅଛନ୍ତି ଆସିଲା ପରେ ସମସ୍ତେ ମିଶିକି ଖାଇବୁ।
ଯାହା ହଉ ଭଲ ସବୁ ମିଶିକି ଘର ଏକା ଥରେ ଖାଅ ନା କି?
ହଁ ପରିବାର ମିଶିକି ରହିଲେ ବି ଟିକେ ଖୁସି ଲାଗେ ଅଧିକ
ଆଉ ରଜ କେମିତି କଣ ପାଳନ କଲ?
ଆଉ ରଜରେ ତ ଫାଷ୍ଟ ରଜ ରବାରେ ଥିଲା ସେଥିଲାଗି ଘରେ ଟିକେ ଅଧିକ ଟାଇମ କଟିଗଲା ଆଉ ରବିବାରେ ଦିନ ଟିକେ ବୁଲିବାକୁ ଯାଇଥିଲୁ ଦୋଳି ଖେଳିଲୁ, ପୋଡ ପିଠା ଘରେ ହେ ହେଇଥିଲା ପିଠା ହେଇଥିଲା ତରକାରୀ ସବୁ ଖାଇଲୁ। ଆଉ ରଜ ଦିନ ତ ଘରେ କାମ ତ କରିବାକୁ ପଡୁନି ଯେହେତୁ ଆମେ ଝିଅ। ସେଥିଲାଗି ଟିକେ ବୁଲାବୁଲି ମଜା ମସ୍ତି ଚାଲିଥିଲା ଆଉ
ଝିଅ ପିଲାଙ୍କ ଭଲ ପୁରା ରଜରେ କିଛି ନାହିଁ ନୂଆ ଡ୍ରେସ ଖାଇବେ ବି ବୁଲିବେ। ତିନି ଦିନ ଯାକ ପୁରା ରଜ।
ହଁ ତିନି ଆଚୁ ଯୋଉଟା କୁହନ୍ତି କି ରଜ କରୁଛ ସତରେ ସେଇଦିନ ରଜ ହେଇଥାଏ ଘରେ ଅ ମା ହେଲା ଟୋଟାଲ କୌଣସି କାମ କରିବାକୁ ଦିଅନ୍ତିନି ଆରାମସେ ଆମେ ବସୁ ଆ ପାଦରେ ଅଳତା ଲଗେଇବୁ, ସଜବାଜ ହବୁ, ବୁଲିବାକୁ ଯିବୁ, ରଜ ଦୋଳି ଖେଳିବୁ, ରଜ ପାନ ଖାଇବୁ ପୋଡ ପିଠା ସବୁ ପ୍ରକାର ସବୁ ଜିନିଷ ହେଇଥାଏ। ଆମେ ଖାଲି ମଜା କରୁ ଆଉ ଆଉ ଯେହେତୁ ତିନ ଦିନ ହଁ ରବିବାର ଥିଲା ସେଥିଲାଗି ଆହୁରି ଅଧିକ ମଜା ହେଇଥିଲା। ସୋମବାର ଦିନ ଟିକେ ପାଗ ବି ଅ ଖରା ବେଶୀ ନଥିଲା ଅଳ୍ପ ମେଘ ଖରା ଏମିତି ଥିଲା। ତ ବହୁତ ଭଲ ବି ଥିଲା। ଏତେ ଗରମ ହଉନଥିଲା କାହିଁକିନା ଏବେ ଯୋଉ ଗରମ ଚାଲିଛି ତା ଭିତରେ ଏଇଟା ତ ଟିକେ ଥଣ୍ଡା ଥିଲା। ରଜ ଟା ବହୁତ ଭଲରେ କାଟିଗଲା। ତମର ରଜ କେମିତି କାଟିଲା?
ରଜ ବି ସେମିତି ଦିନ ସାରା ପୁରା ବୁଲା ହେଲା ବାହାରେ ତାପରେ ଫାଷ୍ଟ ରଜଟା ସେକେଣ୍ଡ ଯୋଉ ରାର ରବିବାର ଅ ଚାରିଟା ବେଳକୁ ବର୍ଷା ବଗା ଆସିଲା କିଛି ବୁଲିହେଲାନି। ସେକେଣ୍ଡ ରଜ ତ ଆମର ଟିକେ ଛୁଟି ନଥିଲା। କାମରେ ଟିକେ ଫାଙ୍କା ନଥିଲା କାମ ବ୍ୟସ୍ତ ରହିଲୁ ଦୁଇ ରଜ। ବୁଲି ପାଇଲି ଟିକେ ଭଲସେ।
ଓହୋ ବର୍ଷା ହଉ
ମେଘ ଉଠେଇଛି ଜଷ୍ଟ। କାଲି ଟିକେ ଝିପ୍ରି ଝିପ୍ରୀ ହେଇଥିଲା ଏବେ ନାହିଁ ଗୋଟାଲି ବର୍ଷା ନ୍ଦ ହେଇଯାଇଛି।
ଆମ ପାଗ ବି ଆମ ଏଇଠି ପାଗ ବି ସେମିତି ଥିଲା କିନ୍ତୁ ଏବେ ହେଲା। ବର୍ଷା ଆଉ ପକେଇଲାଣି ଜଷ୍ଟ ବର୍ଷା ଷ୍ଟାର୍ଟ ହେଇଯାଇଛି।
ବର୍ଷା ପାଗ ଟା ହେଲେ ବି ଟିକେ ଭଲ ଲାଗୁଛି।
ଭଲ ଲାଗେ ହଁ କୋଉଠି କଣ ପାଗ ହଏ ବି ଠିକ ନାନେ ଏଟେ ଯଦି ବସ। କସା ହେଉଥିବ ଆଉ କୁଆଡେ ଖରାହେଉଥିବ।
ଏମିତି ବି ହଉଛି ମାନେ ଆମ ଘର ପାଖରେ ସେଠି ବର୍ଷା ହଉଛି ଆଉ ଟିକେ ପାଞ୍ଚ କିଲୋମିଟର ଦୂରରେ ସେଠି ଖରା ହଉଥିବ। ତା ଟିକେ ଦୂରରେ ଦେଖ ସେଠି ବର୍ଷା ହଉିବ ଏଇ ଏମିତି ହଇ ହଉଛି ଏବେ ଯୋଉ। କ୍ଲାଇମେଟ ର ହଉଛି ସେଇଟା ଏମିତି ହିଁ ହଉଛି ଯେ ବର୍ଷା। ଏଠ ସେଠି ବର୍ଷା ନାହିଁ ସେଠି ବର୍ଷା ଖରା ମିଶାମିଶି ଚାଲିଛି।
ପାଗଟା ଭଲ ନାହିଁ ନା ମୌସୁମୀ ବି ଆସୁଛି ସେଥିପାଇଁ ଏମିତି ପ୍ରଭାବ ଦେଖଉଛି ଆମର ପାଗରେ
ହଁ।
ଗରମ କେନ୍ ରହୁଛି ତଡେ।
ଗରମ ତ ବହୁତ ଥିଲା ଏବେ ଯେହେତୁ ବର୍ଷା ଟା ହଉଛି ଟିକେ ଶୋଇ ହଉଛି ମାନେ ରାତିରେ ବି ଶୋଇ ହୁଏନି ଏତେ ଗରମ ହଉଛି ଯେ ଏବେ କିନ୍ତୁ ଟିକେ ପାଗ ଭଲ ଥିବାରୁ ଶାନ୍ତି ଲାଗୁଛି ଭଲରେ ଅଛି ଏବେ
ଋଷେଇ କଣ ସବୁ ଶିଖିଛ
ଆ ରୋଷେଇ କହିବାକୁ ଗଲେ ମୁଁ ଭାତ ଶିଖି ଯୋଉଟା କି ଆମର ନର୍ମାଲ ଓଡିଆ ମାନେ। ଖାଆନ୍ତି ସେଇଟାକୁ ହିଁ ଶିଖିଛି ଭାତ ଡାଲି ଆଳୁ ଭ ଭଜା ଏମିତିି ସବୁ ଶିଖିଛି ଆଉ ଅଧିକ ନୂଆ ନୂଆ ଯେତେବେଳେ କିଛି ଗୋଟେ ମାଇଣ୍ଡ କୁ ଆସ ହଁ ଏଇଟା କରିବି ସେଇଟା କରିବି ସେତେବେଳେ ଯାଇ କିଛି ଗୋଟେ କରେ ନହେଲେ ତ ନାଇଁ
ରଜରେ କଣ ସବୁ ପୋଡ ପିଠା ଶିଖିଛ ରଜ ପିଠା ସବୁ?
ରଜ ପିଠା ତ ମେନ୍ ତ ଥାଏ ପୋଡ ପିଠା ଟା ପୋଡ ପିଠା ଟା ମା ଘରେ ବନେଇ ଦେଲେ ମୁଁ ଚେଷ୍ଟା କରୁଥିଲି ଦେଖିବା ଲାଗି ଯେ କେମିତି ସେ ବନଉଛନ୍ତି? ସେଇଟା କୁ ଆଉ ଭଲସେ ତେ ମୁଁ ଶିଖି ପାରିଲଣିି ସିଏ ଯେହେତୁ ତାଙ୍କ ମା ବନଉଥିଲେ ସି ଶିଖି ଯାଇଛନ୍ତି ଭଲସେ। ତ କଣ କଣ ପକେଇକି ବନେଇବେ ନା କହିଲି କିଥର ଚିନି ରେ ବନେଇବାନି ଗୁଡ ପକେଇକି ବନେଇବା। ସେଥିଲାଗି ସେ ଗୁଡ ପକେଇକି ବନେଇଲେ। ଆଉ ଭଲ ଥିଲା ଟେଷ୍ଟ ବି ଭଲ ଥିଲା ଆଉ ପୋଡ ପିଠା ସହିତ ଚକୁଳି ପିଠା ବି ହେଇଥିଲା। ତରକାରୀ ମଟର ଆଳୁ
ତିନି ଦିନ ଯାକ ତ ଆମେ ପିଠା ହିଁ ଖାଇଛୁ। ପିଠା ସହିତ ମିଠା ଆଉ ସବୁ ପ୍ରକାରର ମାନେ ଯେତେକ ଦିନ୍ ଷ ହେଲା ନୂଆ ନୂଆ ବି ଥାଏ ସେଇ ସବୁ ଜିନିଷ ବି ହେଇଛି ସେ ସବୁ। ଖାଇଛୁ।
ତମକୁ କୋଉ ପିଠା ଭଲ ଲାଗେ?
ମତେ ଅଧିକ ଚକୁଳି ପିଠା ଟା ଭଲ ଲାଗେ। ଚକୁଳି ପିଠା ସହିତ ତରକାରୀ ନହେଲେ କ୍ଷୀର। ଏଇ ଦିଁ ଏଇଟା ମତେ ବୋହୁତ ଭଲ ଲାଗେ, ତମକୁ କୋଉ ପିଟା ଭଲ ଲାଗେ?
ପିଠା ଭଲ ଲାଗେ ଜନ୍ତା ପିଠା ଜାଣିଛନ୍ତି ଗୋଟେ କୁହନ୍ତି ଗୋଟେ କଁ। ହଁ ଗୁଡ଼ରେ ସେଟା ହେଇଥାଏ।
ଆ ସେଥିରେ ନଡ଼ିଆ ପୁର ଦିଆ ହେଇଥାଏ ନା ଯୋଉ ମଟର ଆଳୁ?
ଜନ୍ତା ପିଠା ଟା ଆମର ଗୁଡ଼ ଆଉ ଅରୁଆ ଚାଉଳ ଗୋଟେ ଗୁଣ୍ଡ କରିକି
ହୁଁ।
ସେଟା ଏମ୍ ତୀ ହୋଇଥିଲା।
ଗୋଟେ ଥାଏ କାକେରା ପିଠା କରନ୍ତି ଯନ୍ତିକି। ଯୋଉଟା ଚାଉଳ ଚୁନାରେ ଗୋଟେ ଜନ୍ତିିକି କରନ୍ତି ସେଇଟାକୁ କଣ କୁହନ୍ତି ମଣ୍ଡା ପି
ଜନ୍ତିକି ଜନ୍ତିକି ଗୋଟେ ସିଜା ଟାଇପ ର ଅଛି ପିଠା ଟାଇପ୍ ର କରିକି ପୋଡ଼ନ୍ତି। ସେଇଟା ହୁଏ ଜନ୍ତା ପିଠା।
ପୋଡ଼ ପିଠା କୁହନ୍ତି ହଁ, ହଁ, ହଁ।
ସେଟା ମତେ ଭଲ ଲାଗେ। ବର୍ଷା ହଉଛି କି ତମ ଆଡ଼େ?
ବର୍ଷା ହୋଉଚି?
ହୁଁ ଏବେ ତ ଆମର ବର୍ଷା ହେଇ ଝିପି ଝିପି ହେଲାଣି ଆମ ଏପଟେ। ହ ସେପଟେ ହୋଉଛି?
ଆଉ ଆଜି ରବିବାରେ ଅଛି ତ କିଛି ଖାସ ଅଛି କୁଆଡ଼େ ବୁଲିବାର ଅଲଗା କିଛି କାମ। କିଛି ନୂଆ ନୂଆ କାମ।
ବୁଲିବା ବୁଲିବାର ଥିଲା ସିଆଡେ ସିଆଡେ ବର୍ଷା ଟା ହୋଉଛି ବୁଲିବା ପାଇଁ ଇଚ୍ଛା ହୋଉନି।
ହଁ ବର୍ଷା ଟା ଯେତିକି ହେଇକି ଭଲ କରୁଚି ସେତିକି ବି ଟିକେ ଅସୁବିଧା କରିଦୋଉଚି ଯିବା ଆସିବା ପାଇଁମ
ତମ କଥା ଟିକେ ସ୍ଲୋ ଶୁଭାଯାଉଛି।
ବର୍ଷା ପାଇଁ କିଛି ପ୍ଲାନିଂ ବି ଉଁ କ୍ୟାନସେଲ ହେଇଯାଉଛି ଆଜି ପ୍ଲାନିଂ ଅଛି କିଛି ବୁଲାବୁଲି ପ୍ଲାନିଂ ଅଛି ସାଙ୍ଗ ମାନଙ୍କ ସହିତ। ଦେଖାଯାଉ କଁ ହଉଛି।
ବ ହ। ଆ ରବିବାରେ ଯେହେତୁ ତ ଘରେ ବସିକି କଣ ହବ ଘରେ ବସିକି ଖାଲି ଘରେ ହିଁ ବସିବା କଥା ଆଉ ଟିକେ ବୁଲି ଆସିଲେ ବି। ନିଜ ମନ ପରିବର୍ତ୍ତନ ହେଇଯିବ ଟିକେ ଭଲ ଲାଗିବ ବି।
ହଁ। ଆଉ ରଜରେ କଣ କେମିତି ଫଙ୍କସନ ହେଇଥିଲା ଗାଁ ରେ?
ଆ ରଜରେ କଣ ହୁଏକି ଏଠି ଆମର ଗୋଟେ ଆ ଏବେ ତ ସବୁଠି ହେଲାଣି ଟେସ୍ ହେଇଯାଉଚି ଯୋଉ ଛୋଟ ଛୁଆଙ୍କ ସବୁ ନାଚ ଗୀତ ସବୁ ପ୍ରକାର ଯୋଉ ଆମର ଖେଳ ରହିଲା ପୁଚି କବାଡ଼ି ଆଉ ଦୋଳି ସେ ସବୁକୁ ନେଇକି ଗୋଟେ ଛୋଟ କମ୍ପିଟିସନ ହେଉଚି ତାପରେ ଯେଉଁମାନେ ବି ତରେ ହେଲା କି ଫା ସେକେଣ୍ଡ ଥାର୍ଡ ହଉଛନ୍ତି ତାଙ୍କୁ ବି ପ୍ରାଇଜ ଦିଆଯାଉଚି। ଏଇଟା ଗୋଟେ ରଜର ଗୋଟେ ବହୁତ ଆକର୍ଷିତ ଜିନିଷ ରହୁଚି ଯେ ସମସ୍ତେ ତୁ ଗୋଟେ ଇଚ୍ଛା ବହୁତ ଇଚ୍ଛା ହବ ଯେ ନା ଆମେ ଏଇ ଜିନିଷଟା ଖେଳିବୁ ଏଇ ଜିନିଷଟା କରିବୁ। ସେଥିଲାଗି ବି ଅଧିକ ଲୋକ ବି ସେଇଠି ହୁଅନ୍ତି ବହୁତ ମଜା ବି ଲାଗେ ସେତେବେଳେ ସମସ୍ତେ ଆସନ୍ତି ବହୁତ ମଜା ଲାଗେ ମିଶିକି ସେଠି ଖେଳୁ ରଜ ଟା ଉପଭୋଗ କରୁ। ବହୁତ ଖୁସି ଲାଗେ ସେଇ ଜିନିଷଟା ଆଉ।
ରଜ ଟା ବେସିକାଲି ଗାଁ ରେ ବହୁତ ଫେମସ ଥାଏ ଗାଁରେ ଭଲ ପୁରା ବଡ ଆ ଆଡ଼ମ୍ବର ସହିତ ପାଳନ କରାଯାଏ।
ହଁ ହଁ। ଗାଁ ରେ ତ ସକାଳୁ ଉଠିଲ ମାନେ ଗାଧୋଇ ପାଧେଇ ଭଲ ପୁରା ସଜବାଜା ହେଇକି ସମସ୍ତେ ତାଙ୍କ ଘରେ ଟିକେ ବୁଲି ଆସେ ହାରି
ହଁ ରଜ ଟା ଆମର ବର୍ଷରେ ଥରେ ଆସେ ଥରେ ପର୍ବଟା ଆସ ସେ ବହୁତ ଭଲ ଲାଗେ ଏଞ୍ଜୟ କରିବା ପାଇଁ ଯିଏ ଯୋଉଠି ଥାଆନ୍ତି ବି ସବୁ ଗାଁକୁ ଆସନ୍ତି ମଁ ରଜ
ହଁ ଯୋଉମାନେ ବି ବାହାରେ ଥାଆନ୍ତି ସେମାନେ ପଳେଇ ଆସନ୍ତି ରଜ ଟାଇମରେ ଖାସ୍ କରିକି।
ହଉ ଏବେ ଟିକେ କାମ ଅଛି ଟିକେ ପରେ କଥା ହବା ଆଉ।
ଆଜ୍ଞା ଧନ୍ୟବାଦ ଆପଣଙ୍କ ସହ କଥା ହେଇକି ବୋହୁତ ଭଲ ଲାଗିଲା।